ହାଁ ଲୋ କଁ କରୁ
କଁ କରୁଥିଲ?
ଏଇ ମୁଁ ଏ ଛୁଆ ଯୋଉ କହୁନଥିଲି ଟ୍ୟୁସନ୍ କରୁଥିଲି ଦିଟା ଛୁଆ ସେ ଏଇନେ ଗଲେ।
ହଁ କେତେ ଘଣ୍ଟା ଟ୍ୟୁସନ୍‌ କରୁଚ କି?
ଉ ଘଣ୍ଟାଏ ଦେଢ଼ଘଣ୍ଟା ଭଳିଆ। ମୋର୍ ଜଣେ ଅପା ତମେ ଯୋଉ କରିଥିଲ ସେଇ କଉଥିଲେ କଥା ହେ ବେଲି। ଏଁ ମୁଁ ତାକୁ କାଟିଲି ଆଉ।
ଅ ସନ୍ଧ୍ୟା ଫନ୍ଧ୍ୟା ଦିଆ ହବ ଘର୍
କାଇଁ କଲନିତ ଦି ଦିପହରେ ମୁଁ କହିଲି ବୋଧେ କରିବ କାଇଁ କଲନି ମୁଁ କଇଲି ବୋଧେ ଶୋଇପ ଆଜି ଠକା ମାର୍ ଦେଇ ଖାଇ ଦେଇକି ଆଜି ଠକା ମାରି ଦେଇଚ।
ହଁ ମୁଁ ପୁରା ଆଉ ଉ ଶୋଇଚି ତ ଏକାଥରେ ମତ୍ ଏତେ ନିଦ ଆମ ବାବା ଆସିଲେ
ଏ ଆଉ ଜଣେ ମତେ ଗୋଟେ କଲ୍ କରିଦେଇଥିଲା ଯେ ଆଜି ଆଉ ଗୋଟେ ଜଣେ ପୁଅ ପିଲାଟେ।
ହଁ।
ତମ ସେଇପଟୁ ସେ ଦେଇଥିଲା ଯୋଉ ମାମାଲି।
ହଁ।
ଆଉ ଗୋଟେ କଲ୍ କରିଥିଲି ମୁଁ ତାଙ୍କ ସହିତ।
ଅ ହ।
ସେ ଏବେ ଗୋଟେ କଲ୍ ମୁଁ ଦେଇଥିଲି ସେ ବି ଗୋଟେ କଲ୍ ମତ୍
ହଁ।
ତାପରେ ତମେ ଆଉ କାଇଁ କଲନି ମୁଁ ବି ଆଉ କ କାଳେ ଶୁଆ ଶୋଇ କରିଥିବ ମୁଁ ଦିନ ସାରା ଶୋଇନି ଆଜି।
ହଁ ନାଁ ମୁଁ ଶୋଇପଡିଥିଲି ଏକାଥରେ ଦିଟା ରେ ଏକାଥରେ ଚାରିଟାରେ ଉଠିଲି। ଚାରିଟାରେ ଉଠିଲି ଆମ୍ ଭାଉଜ କରିଥିଲେ ସେତେବେଳେ ମୁଁ ଆଉ କଥା ହେଇପାଇଲିନି। ତାପରେ ଫୁଣି ମୁଁ ଶୋଇପଡ଼ିଚି ତ ଫୁଣି ଉଠିକିନା
ତମର ତମର କେତେଟା କଲ୍ ହେଇଚିକି?
ମୋର ଚଉଦଟା ହେଇଚି।
ହୁଁ। ହୁଁ ହେମିତି ଆଉ। ଏ ପୁଅ ଗଲା ଝିଅ ଗଲା ଟ୍ୟୁସନ୍‌ ଚାର୍ଟାରେ।
ଆମର ଯୋଉ ମହିଳା ଗୋଟେ ଗୃପ୍ ପୁରା ଆଡ଼୍‌ କରିଦେଇଚନ୍ତି ହେଇ ଗ୍ରୁପ୍ ରେ ବାପ୍ ରେ ବାପ୍ କେତେ ମେସେଜ୍‌ ଦଉଚନ୍ତି। ହଁ ଏଟାର୍ ତ ସିଏ କଉଚି କଲ୍ କର ସେ କଉଚି କଲ୍ ମତେ ଦିଅ ସେ ବହୁତ୍ ସାରା ମୋର ହେଇତିରେ ଆମ ପୁରା ଯୋ କରିଦେଇଚି। ତମର ହେଇଟିରେ କର୍ ଯାହାକୁ ବି କହିଲେ ବି ତମେ କଥା ହେଇପାରିବ।
ହଁ
କେତେଟା କଲ୍‌ ଦର୍କାରେ କି?
ତିରିଶ୍ ଟା। ତିରିଶ୍ ଟା କଲ୍ ଦର୍କାରେ। ହୁଁ ଭାଇ ଆମ ପୁଅକୁ କହିଥିଲେ ଯେ ସିଏ କଇଲା ମୁଁ ପଳେଇଆସିଚି ଏବେ। ହଉ ମୁଁ ଯାଏ ଘରକୁ। ତାପରେ ଭାଉଜ କଇଲେ ହେ ମୁଁ ଏଇନେ କାମ କରୁଚି। ଏମିତି ସମସ୍ତେ କହିଲେ ଆଉ। ତମ ଝିଅ ପୁଅ ଟିଉସନ?
ପୁଅଯାଇଚି ଆଜି ଝିଅର ନାହିଁ ଟିଉସନ୍ କାଲି ଅଛି।
ହୁଁ। ଶନିବାରେ ବନ୍ଦ।
ସପ୍ତାହରୁ ଚାରି ଦିନ ଛି ଆଉ ଦିନେ ଛଡା ଦିନେ ଆଉ।
ଓହୋ ଏମିତି ଟିଉସନ୍। ଖାଲି ପଇସା ଖାଲି ଟିଉସନ ମାଷ୍ଟରଙ୍କର ଖାଲି ପଇସା। ହଁ ଆଶା ପୁରିବ ପଇସା ଦିଅ। ପୁଅ ପଳେଇଛି ଟିଉସନ ଝିଅ ପଳେଇଛି ଟିଉସନ୍। ମୋର ଏଇନା କାମ ଧନ୍ଦା ଥିଲା ଘର ଦ୍ବାର ଓଳେଇ ଭାତ ନଥିଲା ବସେଇବି ସେ ଆଉ ନା ଶନିବାର ଆଜି। ଭାତ ଖାଇବେନାଇ ଆମ ବଡ ଯା ହେଲା ହେଲେ ବସେଇଦେ ଦିଟା ଆ ସେଏ ଖାଇବେନି। କାଲିକି ପଖାଳ ରଖେ ନନା ହରିକା ନେବ ବୋଲି। ଏଇନା ବା ତାହାଲେ ବସେଇ ଦୋଉଚି ଶନିବାରେ ବା ଆମେ ଖାଉନା ରୁ ଟି ରାତିରେ କରିକି ଫେରେ କହିଲେଣି କଣ ତରକାରୀ କରିବେ ଶନିବାର ଯେ ମୁଁ କହିଲି କଣ ଦେଖିଆ କରିବି ଆଉ ପୋଟଳ ଫୋଟଳ ଟିକେ କରିଦେବି କହିଲେ ନା ମ ହେରାକ କଣ ଲାଗୁଚି। ପକୁଡି ଦିଟା କରିଦୋବୁ ଖାଇଦବା ଆଉ ଦିଟା ତରକାରୀ କରିଦବା। ନହଲେ ରୁଟି କଣ ଲାଗିବ କ ତମେ ତମର ଖାଉଥା ଝିଅକୁ ଆସିଲେ ସେ ଫୁଣି ଆଉ ଗୋଟେ କଣ କର ସିଏ ଖାଇବନି ଏଇ ପକୁଡି ତକାରୀ ସେଏ ଯୋଦି ଖାଇଥିଲେ ପକୁଡି ଶୋଇ ପଡିବ ସେମିତି। ହଁ ତାଙ୍କର ଯୋଉ ହେଇଗଲେ ଟିପିନି ହେଇଗଲେ ସେ ଖାଇଦେବେ ଆଉ ତାଙ୍କର କିଛି ରୁଟି ଫୁଟିି ଟିକେ ଅନେଇବେନି କି ଯିବେନି। ଟମାଟୁ ସସ୍‌ ପକେଇ ହେଲେ ଜିନ୍ଦାବାଦ ସସ୍‌ ସଇଲା ପର୍ଯ୍ୟନ୍ତ ସେ ଖାଉଥିବ। ହୁଁ ଏକା ଥରେ ପେଟ ପୂରା ଖାଇଦବ ପାଠ ପଢିବ ଶୋଇବ ନା ନା ହିଡ଼ ଆଇଲା। ଆଉ ଖାଇଦେଇକି ଯିବ ନା ଆଉ ଖାଇବୁନୁ ଶୋଇଲେ। ପ୍ରାୟ ଟାଇମ୍ ରାତିରେ ମୋ ଝିଅଟା ଖାଉନି। ପୁଅଟା ଯାହା ଟିକେ ସେମିତି ଚେଇଁବ ବେଶୀ ଟାଇମ୍ ଝିଅ ତାର ସନ୍ଧ୍ୟା ହେଲେ ସେଇ ଆଜି ସ୍କୁଲ ଯାଇନି ବୋଲି ତାକୁ ଧୋଇଲେ ଯାଇ ଶୋଇବ।
ହୁଁ।
ଜକେଇଦବ ସେ ତମ କତିରେ ଜକେଇ ହେଇକି ଶୋଇବ ନହେଲେ ନାଇଁ ଶୋଇବନି। ତମେ କହୁଥିଲ ର ଯେ ସେ ସବୁଦିନ ପୁଅକୁ ଜଗେଇ କି ଚାଲେ ମୁଁ ଆଜି ରହିଚି ମତେ ଆଜି ଜକେଇବ। ଆଉ ଯାଇଚି ମୁଁ କହିଲି ହୋଉ ତାହେଲେ ସେଉ ଅଛି। ଆଜି ଟିକେ ଶୋଇଥିଲା ଫୁଣି ଦି ଘଣ୍ଟାଟେ ଶୋଇଚି ଶାଢେ ତିନିଟା ହେଲାକୁ ମା ଟିଉସନ ଚାରିଟାରେ। ଆଉ ପୁଣି ବର୍ଷା ବା ପକେଇଲା ଉଠିକି ତାର ବାହାରିଲା। ହୋଉ ତିନି ବର୍ଷ ଛାଡିଲା ଚାରିଟା ବ କଣ କହିଲି ମୁଁ କହିଲି ଯା ପଳା ଏଇନା ଛା ହେଟୁ ଗଲା।
ବର୍ଷା ତମ ଆଡେ ହୋଉଚି ନା ନାହିଁ?
ଆଉ ପକୋଉଚି ପା। ନହେଲେ ରେନିକୋଟ ଟା ପୁରେଇ ହେଇଥା ବ୍ୟାଗ୍ ରେ ନେଇକିନା ଯାଇଥା ଯଦି ବର୍ଷା ହେଲା ଆଇଲା ବେଳକୁ ପିନ୍ଧିବୁ ଗଲା ବେଳକୁ ଟିକେ ଛାଡ଼ିଥିଲା ପଳେଇଲା। ମାଡିକି ସାଇକେଲ ନେଇକି ଯାଉଚୁ ନା ମାଡ଼ିକି ପଳେଇଲା। ଏନ୍ତି ଆଉ। ଆଜି ଲଘୁଚାପ ବର୍ଷାଟା ଅଛି ବେଶୀ ପଚରା ଫଚରା ହଉ ତଳେ।
ହଉ ଜଲ୍ଦିରେ କରିଦେଲନି ବାଟିକି ରଖିଦେଇଥାନ୍ତ ସେ ହେଇଯାଇଥାନ୍ତା ଫୁଲିଥାନ୍ତା।
ନାଇଁ ବାଟିଦେଲି ନା ଏଇତ ଏଇରା ସବୁ କାମ କଲି ବାସନ ବାସନ ମାଜିଲି ଆଉ ସାଢେ ତିନିଟା ହେଲା ଆଗେ ଟିକେ ଫୋନ ଫୋନ ଏଁ ଜଣେ ମାଉସୀ ଜଣେ କରିଥିଲା। ଏଇ ମୁଁ କଥା ହେଇଗଲି ଯୋଉ ଲେଟ ହେଲା।
ମୁଁ ବା ସେଇ ମୋ ମାଉସୀ ଫୋନ କରିଥିଲେ ଏଇନା ଭଉଣୀ ଜଣେ ଫୋନ କରିଥିଲା ଫୋନ କରି କୁରାକି ତାପରେ ମୁଁ କିହିଲି ଦେଖିଆ ଭାଉଜ କତିକି ଫୋନ କଲି ତାପରେ ଆମ ଘରୁକୁ ଫୋନ କଲି ଏମିତି କରି କରିି କରି କରି ଏତ। ବପୁଚନ୍ତି ସମସ୍ତେ ଆଉ କଣ କରିବ ଆଉ। ହଁ ତାରେ ମୋର
ଏଇ ତିନି ଚାର ଦିନି ହେଲା ଣି ମୁଁ ଆଉ କାହା ସାଙ୍ଗେରେ ଇଆଡେ ଯୋଉ କଥା ହେଇଯାଉଚି ଆଉ କୁଆଡେ କରିହଉନି।
ଏ ହେଁ।
ଆ ପୁଣି ଆଉ ଜଣେ ଆମର ଜଣେ ସେଇ ଅପା ଝିଅ ସିଏ ବି ଶୁଣି ଏଇ ଗ୍ରୁପ ଇଏ ରୁ ପୁଣି ସିଏ ଥରେ କରିଥିଲା ତାଆ। ଡୁ
ହୁଁ।
ତାର ହଁ ତାର ହେଇନି ବୋଲି ସିଏ କ
ଉୁଁ ହୁଁ ହୁଁ। ଏନ୍ତି ଆଉ। ବିିଲ ଆମର ନାହିଁ। ହୁଁ ତମେ ତ ଏକା ତମେ ପୁଣି ସନ୍ଧ୍ୟା ଫନ୍ଧ୍ୟା ଦବ।
ନାଇଁ ସନ୍ଧ୍ୟା ଦେବି ପୁଣି କଣ ଟିକେ ପରିଆ ଆସିଲେ ପିଠା କରିବି ଯେ ଟିକେ ଚ ଟନି ଫଟନି ଟିକେ ଆମ ଝିଅ କହୁଥିଲା ମାମା ସମ୍ବର ଟିକେ କରିବୁ ସମ୍ବର ଟିକେ ଚଟନି ଟିକେ ବନେଇ ଦେବି।
ହଁ। ତ ତରକାରୀ ଖାଇବନି ପିଠାରେ?
ହଁ ତରକାରୀ ଖାଆନ୍ତି ଯେ ମଟର ତରକାରୀ କରେ।
ହଁ ପିଠା ହେଲେ ଆମର ମଟର ତରକାର ଟା ଅଭିଅସଲି ହବ।
ଆମର ବି ହୁଏ ମଟର୍ ର୍ ତରକାରୀ ହୁଏ ଯେ ଆଜି ଝିଅ କହିଲା ଟିକେ ମାମା ସମ୍ବର୍ କରିବୁ। ହେ ଦିନ ଯୋଉ ରଜଦିନ ମତେ କହିଥିଲା ସମ୍ବର ପାଉଡର ନଥିଲା ବୋଲି ଆଉ କରିନ୍
ସିଏ ତାଙ୍କର ପିଠାରେ ମଟର ତରକାରୀ ନହେଲେ କେହି ଖାଇବେନି ହୁଁ। ମଟର ତରକାରୀ କରିଚ? ପିଠା ହେଲା ମାନେ ଆଳୁଦମ୍ ନହେଲେ ମଟର ତରକାରୀ।
ହୁଁ ଆମର ଓ-ଓ ମଟର ତରକାରୀ ଆ ହାଁ ହାଁ।
ହଁ ସେଟା ପା ଫେମସ୍ ଆମର। ମ ଆଗେ ବିରି ଭେଦେଇବୁ ଚାଉଳ ଭେଦେଇବୁ ମଟର ଭେଦେଇବୁ।
ହଁ।
ହଁ ତିନିଟା ଜାଗାରେ ଭେଦା ହେଇଥିବ ତାପରେ ଯୋଉ କାମ।
ଆମର ପୂଜା ପର୍ବ ହେଲେ ଅରୁଆ, ଡାଲମା, ଖଟା। ହା ଆଉ ଏଇ ଚକୁଳି ପିଠା ହେଲେ ମଟର ତରକାରୀ ନାଇଁ।
ହଁ ହଁ ସେଟା ଆମର ଫେମସ।
ଏ ବଙ୍ଗାଳୀ, ବିହାରୀ ମାନଙ୍କର ସବୁ ଅଲଗା ଥାଏ। ବିହାରୀ ମାନଙ୍କର ସବୁ ଖାଲି। ମସଲା ଶୁଖା ଶୁଖା ତାଙ୍କର ନୁନା ଏତିକି ଟିକେ ଭଜାରେ ରୁଟି ଖାଇଦେବେ।
ହଁ ପା ଆମର ଯେତିକି ରୁଟି ସେତିକି ତାଠୁ ଅଧିକ ଭଜା ଦବୁ ଖାଇ ପାରିବେନି।
ଆମ ଘର ପାଖରେ ଗୋଟେ ବିହାରୀ ଘର ଅଛନ୍ତି ତାଙ୍କର ଆ ମାନେ ଆମେ କଣ ଶୁ ଖା ଖାଇପାରିବାନି ତାଙ୍କର ମାଲପୁଆ, ପୁରୀ ଏଟା ଦେ ବେ ଆମର ଏ ତାଙ୍କର ଦିଅନ୍ତି ଦୀପାବଳିରେ। ସୁଖା ସୁଖା ସବୁ ଖାଲି ଆଉ ଗୋଟେ ପଞ୍ଜାବୀ ଅଛନ୍ତି ତାଙ୍କର ଏ ଖାଲି। ଛୋଲେ ଛୋଲେ, ପୁରୀ ସୁଖା ସୁୁଖା ଛୋଲେ ରା ହେ କେମିତି। ଖାଆନ୍ତି କେଜାଣି ଆମ ଛୁଆ ମାନେ ତ କହିବେ ଆମ ତଣ୍ଟିରେ ଗଳିବନି ହି
ଏ ହେ ନା ବା ଆମର କେହି ଖାଇବେନି ଶୁଖିଲା ଜିନିଷରେ କହିବେ ଆମେ ଖାଇବୁ ପାରିବୁନି। ଆମର କହିବେ।
ଆମର ଏଠି ଏଇ ଯୋଉ ପଞ୍ଜାବୀ ମାନଙ୍କର ଗୁରୁଦ୍ଵାରା ଅଛି ହେଲା। ଥରେ ଡାକିଥିଲେ। ଅଁ ଗୁରୁଦ୍ଵାରା ତମେ ଯିବ ଖାଇବ ତମେ ହାତ ଏନ୍ତି ମାଗିବ ଗୋଟେ ଗୋଟେ କଣ। ସେମାନେ କହିବେ ମାଗିବ ଯାଉଁ ନହେଲେ ସେ ଦେବେନି। ଇଏ କହିବେ ମୋର ଯାଉ ଥିଲା ଦୁଃଖ ଯାଉଥିଲା ଏଇନେ ଯିବି ଯାହାର ଭଲ ମନ୍ଦ ହେଲେ ଡାକନ୍ତି ଯୋଉ। ଇଏ କହେ ହେରା କିଏ ଯାଉଛି ଏଇନେ ମାଗିକି ଖାଇବ ବସିକି।
ହେଁ ହେଁ ହେଁ। ସେଇଠି ସବୁ କାଷ୍ଟ ଅଛନ୍ତି ନାଇଁ କି।
ବହୁତୁ ଆମ ଘର ପାଖରେ ଯେ ଗୁରୁଦ୍ଵାର ଅଛି ସେଇ ମାନଙ୍କର।
ବେଶୀ ଅଛନ୍ତି ଯୋଉ ଇଏ ବିହାରି ଯା
ଓ ଓ ହଉ ତାହେଲେ।